ହାଲୋ ।
ହାଲୋ ଶୁଭା ଯାଉଛି ଆଜ୍ଞା ।
ଆଜ୍ଞା ମାଡାମ ନମସ୍କାର ।
ନମସ୍କାର ଶୁଭ ସନ୍ଧ୍ୟା ।
ଶୁଭସନ୍ଧ୍ୟା କେମିତି ଅଛନ୍ତି । ନା ମୁଁ ବି ବହୁତ ଭଲ ଅଛି। ସବୁ ସେଇ ଜଗନ୍ନାଥଙ୍କ କୃପା ଆଉ କଣ କହିବା । କଣ କରୁଥିଲେ ଏବେ ଆପଣ। କଁ କହିଲେ ।
କଣ କରୁଛନ୍ତି ଏବେ ।
କିଛି ନାଇଁ ବର୍ଷା ରେ ଏ ବର୍ଷାର ମଜା ନଉଛୁ ଆଉ ।
ସେପଟେ ବର୍ଷା ହଉଛି କି ।
ବର୍ଷା ଜୋର ହଉଛି ଦିଟା ବେଳୁ ବର୍ଷା ଲାଗି ରହିଛି ପୁରା ଅନବରତ ଭାବରେ । ଟିକେ ବି ଛାଡୁନାହିଁ କୁଆଡେ ଟିକେ ବାହାରକୁ ଯିବା ପାଇଁ ଭାବିଲୁ ଉଁ କୁଆଡ଼େ ବି ଯାଇ ହଉନି । ଏ ବର୍ଷା ରେ ମୁଁ ଛାତ ଉପରକୁ ଆସିଲି ଛତା ଧରିକି ମୋବାଇଲ ରେ କଥା ହେବି ବୋଲି ।
ଠିକ କହିଲେ ଚାରି ଦିନ ହବ ତ ବୋଧେ ବର୍ଷା ହଉଛି ।
ନା ଆମର କାଲିଠୁ ବର୍ଷା ଷ୍ଟାର୍ଟ ହେଇଛି ଆକଚୁଆଲି ମାନେ । ହଁ ଦି ଦିନହେଲା ତା ପୂର୍ବରୁ ଦି ଦିନରେ କୋହଲା ପାଗ ପୁରା ହେଇକି ଥିଲା କିନ୍ତୁ । ଆଜି ପୂରା ପ୍ର ମାନେ ବର୍ଷଣ କାଲି ଟିକେ ଅ ଧୀରେ ଧୀରେ ହେଇଥିଲା ଆଜି ଟିକେ ଜୋରରେ ଚାଲିଛି । ଛି ଆଉ ଦି ଟା ବେଳୁ କଣ୍ଟିନିଓସ୍ ଚାଲିଛ ଯମା ଛାଡୁନି ।
ହଁ ଠିକ କହିଲେ । ଆଉ କଣ ଖାଇଛନ୍ତି ଆପଣ ।
ଏବେ ତ ଜଷ୍ଟ ଗୋଟେ ପିଲାଟେ ଆଣିଥିଲା ଆମେ ଯେହେତୁ ଛାତାବାସରେ ରହୁଛୁ ଗୋଟେ ପିଲାଟେ ମୁଢି । ଆଉ ମିକ୍ସର ଆଉ ପିଆଜ ଆଣିଥିଲା । ଆଉ ସେଇ ଟାରେ ଖାଉଥିଲୁ ଆପଣ ଜାଣିଥିବେ ଓଡିଆ ମାନଙ୍କର ଦେଶୀ ଖାଦ୍ୟ ।
ହଁ ହଁ ହଁ ‌।
ମୁଢି ମାଂସ ତା ପାଗ ହେଲେ ଏଇଗୁଡାକ ହିଁ । ଆରମ୍ଭ ହେଇଯାଉଛି ।
ସ ଖାଆନ୍ତି ।
ହଁ ।
ହଁ ହଁ ଠିକ ଅଛି ।
ହଁ କଣ ମାନେ କଣ ମାନେ ଅସ କଣ ମାନେ ମାନେ ଏମିତି କାହିଁ ପଚାରିଲେ ।
ନାଇଁ ମାନେ କେହି ଖାଆନ୍ତିନି ତ ମୁଁ ଖାଲି ପଚାରିଦେଲି ଏମିତି ଆଉ ଆପଣ ଖାଆନ୍ତି କି ବୋଲି ଆମିଷ ଖାଆନ୍ତି କି ।
ନାଇଁ ନାଇଁ ମୁଁ ଖାଏ ସବୁବେଳେ ଖାଏ କେବଳ ସୋମବାର ଶନିବାର ଛାଡିକି ଆଉ ସବୁବେଳେ ମୁଁ ଖାଏ ।
ଆଛା ସୋମବାର ଶନିବାର କଣ ପାଇଁ ସେଦିନ ଏମିତି କିଛି ଖାସ ଅଛି ।
ନାଇଁ ମୋର ଟିକେ ସନ୍ନିଦଶା ଅଛି । ମାନେ ଚାଲିଛି ମମି କହିଲେ ଶନିଦଶା ଚାଲିଛି ତ ସେଥିପାଇଁ ତ ଶନିବାର ଖାଉନି। ଆଉ ମୁଁ ସବୁବେଳେ କଣ ନା ସାପ ସପ୍ନ ଦେଖୁଛି ତ ମାନେ ଯେତେବେଳେ ବି ଆଇଷ ମୁଁ ଖାଇଦେବି ତାହେଲେ ମୁଁ ସାପ ସପ୍ନ ଦେଖିବା ଟା ନିଶ୍ଚିତ। ସେଥିପାଇଁ ସୋମବାରଟା ଭାବିଲି ଛାଡ଼ିଦେବି ଆଉ ଟିକେ ସୋମବାର ସନିବାର ସବୁବେଳେ ମନ୍ଦିର ଯାଉଛି ଆଉ।
ଭଲ କଥା ଭଲ କଥା ତ ଖାଉଛନ୍ତି କଣ ପାଇଁ ପୁରା ତ ଛାଡି ଦିଅନ୍ତେ।
ପୁରା ଛାଡିକି ରହିହବନି ନା ପ୍ରୋଟିନ୍ ମିଳିବନି କିମ୍ବା ଅନ୍ୟ ପ୍ରକାର ଭି ସବୁ ମିଳିବନି।
ଠିକ କହିଲେ।
କିନ୍ତୁ ଛାଡି ମାନେ ଛାଡିଦେବାକୁ ଇଚ୍ଛା ହଉଛି କିନ୍ତୁ ବେଳେ ବେଳେ ବି ଛାଡି ହଉନି। ମାନେ ତା ପ୍ରତି ପ୍ରତି ଆକର୍ଷିତ ହେଇଯାଉଛି ଯଦି ମାନେ ଆପଣ ଗୋଟେ ଜିନିଷକୁ ଏକୋଇଶ ଦିନ ଯାଏ କରିବେ ତାହେଲେ ସେଇଟା ମାନେ ହେଇଯିବ ଆପଣଙ୍କର। କିନ୍ତୁ ଏକୋଇଶି ଦିନ ଯାଏଁ ଛାଡିକି ରହିବା ଟା ବହୁତ ମୁସ୍କିଲ ହେଇଯାଉଛି ଯଦି ମୁଁ ଆଗରେ କିଏ ଆସିକି ଖାଇବ କି ମୋ ଆଗରେ ଦେଖେଇବ ତାହେଲେ ମତେ ନିଶ୍ଚୟ ଇଚ୍ଛା ହବ ନା। ତ ସେଇଗୁଡାକରେ ଆଉ ରହିହବ ନି ନିଜକୁ ଆଉ ସମ୍ଭାଳି ହବ ନାହିଁ।
ହଁ।
ଆପଣ ତ ଜାଣିଥିବେ ଆମିଷ ପ୍ରିୟ ଲୋକ ମାନଙ୍କର ମାନେ ପ୍ରକୃତି କେମିତି।
ହଁ ମୁଁ ଜାଣିଛି ମୁଁ ଦେଖିଛି।
ହଁ ହଁ ଏବେ ଆପଣ କଣ କରୁଥିଲେ।
ଶୋଇକି ଉଠିକି ବସିଛି ଆଉ।
ଆପଣ କଣ କରନ୍ତି କଣ?
ମୁଁ ତ ଏବେ ପଢୁଛି। ହଁ ମର ଏଟା ଆପଣଙ୍କର ସରିଲାଣି ପଢାପଢି?
ହଁ ମୋର ଗ୍ରାଜୁଏସନ ସରିଯାଇଛି ତ ଏବେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସବୁ ପଢାପଢି ଚାଲିଛି ଆଉ।
ହଁ ଭଲ କଥା ଆଉ କଣ ପଢ ପଢସ ଭଲ ଲାଗେ ଆପଣଙ୍କୁ କହୁ ସାର।
କଣ କହିଲେ?
ମାନେ କଣ ପଢିବାକୁ ଭଲ ଲାଗେ ବେଶୀ?
ମତେ ଗଣିତ ଆଉ ରିଜନୀଙ୍ଗ୍। ଏଇଗୁଡାକ କରିବାକୁ ଭଲ ଲାଗେ। ଆଉ ଫିଜିକ୍ସ୍ ତ ପଢିବାଆକୁ ବହୁତ ଭଲ ଲଥିଲା ଭୌତିକ ବିଜ୍ଞାନ ଯାହାକୁ କହୁଛେ। ଭୌତିକ ବିଜ୍ଞାନ ପଢିବାକୁ ଭଲ ଲାଗୁଥିଲା ଯୁକ୍ତ ଦୁଇରେ। କିନ୍ତୁ ଏବେ ତ ଆଉ ସେ ଯୁକ୍ତ ମାନେ ଭୌତିକ ବିଜ୍ଞାନ ପଢିବାକୁ ପଡୁନହି କିମ୍ବା ରାସାୟନିକ ବିଜ୍ଞ ପଢିବାକୁ ସବୁଆଡୁ ଇଚ୍ଛା ଇଛା ହଉନାହି କଣ ମାନେ ସେଗୁଡାକ ଆମ ଏବେ କିଛି ଦରକାର ମଧ୍ୟ ଆସିବ ନାହିଁ ଏବେ ଆସିବ ଦରକାର ଯଦି ଗଣି ରିଜନିଙ୍ଗ୍ ଆଉ ସାଧାରଣ ଜ୍ଞାନ ଏବଂ ଇଂରାଜୀ। ଏଇଗୁଡାକ ଉପରେ ଟିକେ ବେଶୀ କେନ୍ଦ୍ରୀଭୂତ କରିବାକୁ ପଡୁଛି ଆଉ।
ହଁ।
ମାନେ ଆପଣଙ୍କର ଏବେ ଲକ୍ଷ୍ୟ କଣ ଅଛି କଣ କରିବା ଆଗକୁ।
ଆଗକୁ। ଏବେ ପାଇଁ ତ ମୁଁ ଟିକେ ଏବେ ପାଇଁ ଏକା ଦେଖୁଛି ଗ୍ରାଜୁଏସନ୍। ଏଜାମ ଟା କେମିତି ମୋର ଯିବ ସବୁ ଭଲରେ କାରଣ ମୋର ଏବେ ଟିକେ ପଢାପଢି କିଛି ଠିକ ବି ଚାଲିନି।
ଆ କଣ ପାଇଁ ନା ଗ୍ରାଜୁଏସନରେ ଯଦି ଆପଣ ପୁରା ମନୋନିବେଶ କରିଦେବେ ତାହେଲେ ଆପଣ ପୁରା ଲକ୍ଷ ପ୍ରଥରୁ ପୁରା ସମ୍ପୂର୍ଣ୍ଣ ଭାବେ ଭ୍ରଷ୍ଟ ହୋଇଯିବେ ମାନେ ଆପଣ ଯୋଉଟା ଚାହୁଁଥିବେ କରିବା ପାଇଁ ସେଇଟା କରିପାରିବେ ନାହିଁ। ଗ୍ରାଜୁଏସନ କଣ ମାନେ ଗୋଟେ ନର୍ମା କେବଳ ସାର୍ଟିଫିକେଟ ଆମ ଦରକାର କି ପ୍ରମାଣ ପତ୍ର ଦରକାର ଯେ ଆ ଆମେ ଗୋଟେ ଏଇ କଲେଜ ରୁ ଏତିକି ମାର୍କ ରଖିକି ଆମେ ଗ୍ରାଜୁଏଟ ହେଇଚେ। ତ ଆଉ ଗ୍ରାଜୁଏସନ ର ମାନେ କିଛି ଦରକାର ବି ମଧ୍ୟ ପଡୁନାହିଁ, ଏବେ ଖାଲି ଗ୍ରଜୁଏସନ ସାର୍ଟିଫେଟ ଯଦି ଆପଣଙ୍କ ପାଖରେ ଅଛି ନା ତାହଲେ ଆପଣ ସବୁ ଏଜାମ ଦେଇପାରିବେ। ସବୁ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇପାରିବେ।
ହଁ।
ତ ତାହାଠୁ ଭଲ ରହିବ ଆପଣ ନିଜ କ୍ୟାରିଅର ମାନେ ଯୋଉଟା ବନିବାକୁ ଚାହୁଁଛନ୍ତି ମାନେ ଯେମିତି ଆପଣଙ୍କ ଲକ୍ଷ୍ୟ ଥିବ କଣ ଶିକ୍ଷକ ବନିବେ କି ଡକ୍ଟର ବନିବେ କି କଣ ବି ଯାହା ଲକ୍ଷ୍ୟ ଥିବ ସେଇ ଲକ୍ଷ୍ୟକୁ ମାନେ ଅଭିସରଣ କରି ଚାଲନ୍ତୁ।
ହଁ ଠିକ କହି
ମାନ ଗ୍ରାଜୁଏସନ ମୁଁ ତ ଦେଖିଲି ଯାହା ମୁଁ ଜାଣି ମୁଁ ଗୋଟେ ଦିନ କଲେଜ ଯାଇଏନାହିଁ ଆଜି ଯାଏଁ। କିନ୍ତୁ ଯାଇନାହିଁ କେ କାରଣ ଆମର ମାନେ ଉପସ୍ଥାପନ ଏତେ ମାଗନ୍ତି ନାହିଁ। ତ ମୁଁ ମୁଁ କରୁ କହୁଥିଲ ଇଂରାଜୀରେ ମୁ ଅନର୍ସ ନେଇକି ମୁଁ ଗ୍ରାଜୁଏସନ କରୁଥିଲି।
ହଁ।
ଯୁକ୍ତ ଦୁଇ ରେ ବିଜ୍ଞାନ ଥିଲା, ଆଉ ଏବେ ଯୁକ୍ତ ତିନିରେ ଇଂରାଜୀ ନେଇଥିଲି କଣ କହିଲ ମତେ କଲେଜ କୁ ଟିକେ ବି ଇଚ୍ଛା ନାହିଁ କଲେଜର ବାତାବରଣ ମାହଲ ଦେଖିକି ମତେ ବିଲକୁଲ ବି ଇଚ୍ଛା ନାହିଁ। ତ ସେଥିପାଇଁ ଆମ କଣ ଯୁକ୍ତ ଦୁଇ ଆମର ଥିଲା ବେସରକାରୀ କଲେଜ ଥିଲା, ବେଶ୍ ସରକାରୀ କଲେଜ ଆଣିିବେ ଆପଣ କୋଉ ଭଳିଆ ପଇସା ନେଉଚନ୍ତି।
ହଁ ହଁ ଠିକ ଅ
ତ ସେଇ ତାର ମାହୋଲ ଅଲଗା ଥିଲା, ଏବେ ଗଭର୍ଣ୍ଣମେଣ୍ଟ କଲେଜକୁ ଆସିଲ ଗଭର୍ଣ୍ଣମେଣ୍ଟ ମାନେ ଇଏ କଲେଜରେ ବି ୟାର ମାହୋଲ ଅଲଗା ତ ସେଥିପାଇଁ ମତେ ଇଚ୍ଛା ନାହିଁ କଲେଜ ଯିବାକୁ, ତାପରେ ଆ ମୁଁ ଯୋଉଠି ରହୁଚି ଏବେ ମାନେ ଯୋଉ ଛାତାବାସରେ ରହୁଚି ସେଠିକାର ଡିରେକ୍ଟର ସାର୍ ଯିଏ ଆମର ସେ ମତେ କହିଲେ ତୋତେ କଲେଜ ଯିବାକୁ ପଡିବ ନାହିଁ, ତୁ ଇଂରାଜୀରେ ଅନର୍ସ ନେଇକି ପଢା ପଢି କରେ ଆଉ ତୋତେ ମାନେ ତି ଯୋଗି ମୂଳକ ପାଇଁ ପରୀକ୍ଷା ଗୁଡିକ ମଧ୍ୟ ପାଇଁ ମଧ୍ୟ ସାହାଯ୍ୟ ହେବ। ଇଂରାଜୀ ତୁ ନେଇଥିବୁ ଯଦି କଣ ମାନେ ଇଂରାଜୀ ନେଲେ ତତେ ଅ ତୁ ସେ ସେଥିରେ ଯୋଉ ବୁ ଗୁଡା ପଢିବୁ ଯଉ ବହି ଗୁଡା ପଢିବୁ ଯୋଉ ନୋେଲ ବୁକ୍ ଗୁଡା ପଢିବୁ ସବୁ ଏଗୁଡା ବି ତୋର ମାନେ ପ୍ର ପ୍ରତିଯୋଗିତା ମୂଳକ ପରୀକ୍ଷାରେ କେତେବେଳେ କୋଶ୍ଚିନ୍ ମଧ୍ୟ ପଳେଇ ଆସିପାରେ ତ ତୋ ପାଇଁ ବହୁତ ଭଲ ରହିବ। ତ ମୁଁ ସେଥିପାଇଁ ନେଇଥିଲି ମୁଁ ଗୋଟେ ଦିନ ବି କଲେଜ ଯାଇଏନି କେବଳ ଏଜାମ ଦିନ ଯିବି ପରୀକ୍ଷା ଦେବି ଆଉ କାହା ସହିତ କଥାବାର୍ତ୍ତା କିଛି ନାହିଁ ମୁଁ କଲେଜ ଯିବି ଯେମିତି ଯାଇଥିବି ପୁଣି ସେମିତି ଆସିବି।
ଭଲ କଥା ଆଉ। ଆଉ ଏମିତି କେବେ ସାଙ୍ଗସାଥି କିଛି ନଥିବେ ତ ଆପଣଙ୍କ କଲେଜ ଜୀବନରେ? ନା ଅଛନ୍ତି ମାନେ କଲେଜ ଜୀବନରେ ତ କେବେ ସାଙ୍ଗସାଥି ନଥିବେ ଆପଣ ତ ଯାଉନଥିଲେ ଏକା।
ଯାଉନଥିଲି କିନ୍ତୁ ଏ ପରୀକ୍ଷା ସମୟରେ ମୋ ପାଖରେ ଯିଏ ବସନ୍ତି ଯୋଉମାନେ ତାଙ୍କ ସହିତ ଟିକେ ଟିକେ ମାନେ କ କଥା ହୋଇଯାଏ, ଯେମିତି କିି ସେମାନଙ୍କ ସହିତ ଟିକେ ମାନେ ପରିଚିତ ହୋଇପାରିବି କଣ ଜାଣିପାରିବି ସେମାନେ କୋଉଠିିକାର କଣ ତ ଜଣ ବେଶୀ ନାଇଁ ଦି ଜଣଙ୍କୁ ମୁଁ ତମେ ଚିହ୍ନିଚି।
ହଁ।
ବୋହୁତ କମ ସାଙ୍ଗ କଲେଜ ସମୟର। ଏବେ ତ ସରିଲା ଏ ଏଇ ବର୍ଷ ହିଁ ମାନେ ଶେଷ ହେଲା ଗ୍ରାଜୁଏସନ ଶେଷ ହେଲା, କଣ ପାଇଁ ନା ମୁଁ ମାନେ ମଝିରେ ଗୋଟେ ବର୍ଷ ଡ୍ରପ୍ ନେଇଯାଇଥିଲି। ତ ସେଥିପାଇଁ ଏଇ ବର୍ଷ ଶେଷ ହେଲା, ନହେଲେ ପୂର୍ବ ବର୍ଷ ଶେଷ ହେଇଯାଇଥାନ୍ତା।
ଆଚ୍ଛା ଆପଣଙ୍କର ଏଇ ବର୍ଷ ଶେଷ ହେଲା।
ହଁ।
ଓହୋ।
ଡପ୍ ନେଇଯାଇଥିଲେ ନା ନହେଲେ ପୂର୍ବ ବର୍ଷ ହିଁ ଶେଷ ହେଇଯାଇଥାନ୍ତା।
ହୁଁ।
ଆପଣଙ୍କ କଣ ଅନର୍ସ କଣ ରଖିଛନ୍ତି?
ଜୁଲୋଜି ରଖିଛି।
ନାଇଁ ଆଗକୁ କଣ ଭାବିକି ନେଇଛନ୍ତି ଜୁଲୋଜି ନା, ଏମିତି ମାନେ ନେଇଯାଇଛନ୍ତି।
ମତେ ବହୁତ ମାନେ ଇଛା ହେଲା ଜାଣିବା ପାଇଁ ଏମିତି
ତ ଏବେ ପଢିଲା ପରେ କେମିତି ଲାଗୁଛି? ଆଉ ଇଚ୍ଛା ହଉନଥିବ ପଢିବା ପାଇଁ ନା କଣ?
କିଛି କିନ୍ତୁ କଣ କରିବା ଏପଟେ ତ ଦେଖିବାକୁ ଗଲେ ଏଇଟା କରିବୁ ନା ସେଇଟା କରିିବୁ ମୁଁ କିଛି ଜାଣି ଜାଣି ତ ପାରୁନି।
ନିଶ୍ଚୟ ସେଇଟା ପୁରା ମୁଁ କହିଲି ଆପଣଙ୍କୁ ମାନେ ଆପଣଙ୍କ ଗୋଟେ ଲକ୍ଷ୍ୟ ପୁରା କ୍ଲିଅର ମାନେ ପୁରା ନିଶ୍ଚିତ ରଖନ୍ତୁ ଯେମିତି ହେଇଯିବ। ଆପଣ ଯଦି ଚାହିଁବେ ଆପଣ ଏବେ କହିଲେ ମତେ କଣ ଯେ ଆପଣଙ୍କର ମାନେ ଅଧିକ ଜାଣିବାକୁ ଇଚ୍ଛା ହଉଚି। ହେଲେ ଆପଣ ରିସର୍ଚ୍ଚ ଲାଇନି ହିଁ ବା ବାଛନ୍ତୁ ଏବେ ଆପଣଙ୍କର କଣ ଇଛା ଅଛି ଆପଣ କହୁନାହାନ୍ତି ତ?
ଘରେ କହୁଛନ୍ତି ଟିଚର ପାଇଁ।
ନାଇଁ ଘରେ ଦେଖନ୍ତୁ ଆଜିକାଲିର ମାନେ ମାନେ ବାପା ମା ମାନେ ସେମାନେ ତାଙ୍କ ଇଚ୍ଛା ଯୋଉଟା ସେମାନେ କହିବେ। କଣ ପାଇଁ ନା ସେମାନେ ଟିକେ ପୂର୍ବ ପିଢ଼ି। ତ ଆପଣଙ୍କୁ କଣ ଭଲ ଲାଗିବ ସେଇଟା ଆପଣ ଦେଖିବେ କଣ ପାଇଁ ନା ଆଗରୁ କଣ ହଉଥିଲା ନା ବାପା ମା ମାନଙ୍କ କଥା ପିଲାମାନେ ମାନୁଥିଲେ। ଆଉ ପୁରା ଭଲସେ ପଢା ପଢି କରୁଥିଲେ ହେଇଯାଉଥିଲା। ଆଉ ଏବେ ଆପଣ ଦେଖିଥିବେ ବହୁତ ପିଲା କି ଆପଣଙ୍କ ସାଙ୍ଗସାଥି ଥିବେ କି ଆପଣଙ୍କର ସିନିୟର ମାନେ ଥିବେ କି ଆପଣଙ୍କର କିଏ ବି ଭାଇ ବନ୍ଧୁ କୁଟୁମ୍ବ ଯିଏ ବି ଥାନ୍ତୁ ସମସ୍ତେ ଦେଖିବେ। ସେମାନେ ପ୍ରଥମେ ବାପା ମାାନଙ୍କର ପରାମର୍ଶ ନଉଛନ୍ତି ।କିନ୍ତୁ ବାପା ମାନେ କଣ କରୁଛନ୍ତି ତାକୁ ପଚାରୁଛନ୍ତି ତୋର କଣ କରିବାକୁ ଇଚ୍ଛା ଅଛି? ସେଇ ଅନୁସାରେ ତୁ ପାଠ ପଢେ କଣ ପାଇଁ ନା ଯଦି ଆ ଆପଣ ଦେଖନ୍ତୁ ଏବେ ଆପଣଙ୍କର ଯଦି ଟିଚର ଲାଇନ ଇଚ୍ଛା ନଥିବ ତାହେଲେ ଆପଣଙ୍କୁ ବାଧ୍ୟ ବାଧକତାରେ ପଢାଯିବ। ହେଲେ ଆପଣ କଣ କରିବେ ଆପଣଙ୍କ ଇଚ୍ଛା ହବନି। ତ ପୁଣି ଦୁଇ ବର୍ଷ ତିନିବର୍ଷ ପଢାପଢି କରିବେ। ତାପରେ ଦୁଇ ବର୍ଷ ତିନିବର୍ଷ ପରେ ପୁଣି ସେଇ ପାଠ ପଢାକୁ ଛାଡି ଦେବେ। ତାହେଲେ ସେଥିରେ କିଛି ଲାଭ ରହିବନି। ଏମତି ଦୁଇ ବର୍ଷ ତିିନି ବର୍ଷ ପୁରା ବେକାର ହୋଇଗଲା।ପୁଣି ଆଉଥରେ ଆପଣଙ୍କୁ ପୁଣି ଆଉଥରେ ମୂଳରୁ ଅନ୍ୟ ଅଲଗା କୋଉ ପରୀକ୍ଷା ପାଇଁ ପଢାପଢି କରିବାକୁ ପଡ଼ିବ। ତ ସେଇଟାକୁ ଟି ତ ସେଇଟାକୁ ଟିକେ ଧ୍ୟାନ ରଖନ୍ତୁ।ଆଉ ଆପଣଙ୍କ ଯୋଉଟା ଇଛା ସେଇଟା କରନ୍ତୁ। ମାନେ ରଖନ୍ତୁନି ଯେ ମୋ ବାପା ବାପା ମାଙ୍କ ଉପରେ ପୁରା ନିର୍ଭରହେଇକି ରହିବି। କଣ ପାଇଁ ନା ସେମାନେ ଯାହା ହେଲେ ଟିକେ କଣ ନା ଅ ମୁଁ କହିପାରିନି ଆପଣଙ୍କ ବାପା ମାନେ ବାପା ମା ଶିଖିତ କି ମାନେ କଣ ଜାଣିଥିବେ କି ନ ଜାଣିଥିବେ ସେଟା କହିପାରିବିନି।କହିବା ବି ଠିକ୍ ରହିବନି। କିନ୍ତୁ ମାନେ ଆପଣ ମାନେ ଭବିଷ୍ୟତ ପାଇଁ ଆପଣ ନିଜେ ହିଁ ଡିସିସନ ନିଅନ୍ତୁ।
ହଁ ହଁ।
ସେଇଟା ବହୁତ ଭଲ ରହିବ। ନା ମୁଁ କହୁଛି ବୋଲି ଆଉ ଖରାପ ଭାବିବେନି ଆ
ନା ନା ନା ମୁଁ ଖରାପ ଭାବୁନି।ଏଇଟା ଠିକ କହିଲେ ଆପଣ। ମୁଁ ହିଁ ମୋର ଭବିଷ୍ୟତ ।
କଣ ପାଇଁ ନା ମୁଁ ବି ସେମିତି ମାନେ କିଛି ପରିସ୍ଥିତି ସମ୍ମୁଖୀନ ହୋଇଛି। ମୋ ବାପା ମା କହୁଥିଲେ ତୁ ଡକ୍ଟର ହୋ। କିନ୍ତୁ ମୋର ଇଚ୍ଛା ନଥିଲା ଡକ୍ଟର ହେବା ପାଇଁ। ମୋତେ ଇଚ୍ଛା ଥିଲା ସେନା ବାହିନୀରେ ଯିବା ପାଇଁ ଆଉ ଅଫିସର ହେବା ଆପଣ ଜାଣିଥିବେ ଫାଇଟର ପାଇଲଟ।ଭାରତୀୟ ବାୟୁସେନା ଫାଇଟର ପାଇଲଟ ତ ମତେ ସେଇଟା ହେବାର ଇଚ୍ଛା ଥିଲା। । ତ ମୁଁ ସେଇଟାକୁ ଏବେ ହିଁ ପଢ଼ା ସେଇଥିପାଇଁ ଏବେ ପୁରା ପୁରା ମୋର କମ୍ପ୍ଲିଟ ଫୋକସ ମାନେ ସେଇଠାରେ ରହିଯାଇଛି। ଆ ମୁଁ ସବୁ ମାନେ ଦିନ ରାତି ମୁଁ ମାନେ କଣ ସ୍ଵପ୍ନରେ ସେଇଟାକୁ ଦେଖୁଛି। ମତେ ଏଇଟା ବନିବାର ଅଛି ମତେ ଏଇଟା ବନିବାରେ ଅଛି ମାନେ ମୁଁ ଯେମିତି ହେଲେ ବନିବି ଯେତେ ଯାହା ବାଧ୍ୟ ବାଧକ ଆସିଯାଉ ଯେତେବି ଯାହା ହେଇଯାଉ ମୁଁ ବନିବାର ଅଛି ମାନେ ମୁଁ ବନିବି।
ଭଲ କଥା ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।